ହ୍ୟାଲୋ ହୁଁ ହ୍ୟାଲୋ ଏଇଠି ବସିଥିଲି।
ହୁଂ ଆଉ ତମ ଦେହ ଭଲ ଅଛି?
ହଁ ଭଲ ଅଛି ଆପଣଙ୍କର?
ହଁ ଭଲ ଅଛି ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି ଯେ?
ଘରେ ଅଛନ୍ତି ସମସ୍ତେ ମା ଦିଦି ମୁଂ ଭାଇ। ଝିଅ ସମସ୍ତେ ଅଛନ୍ତି ଆପଣଙ୍କର?
ବାପା ମା ଦିଦି ଭାଇ ଆଉ ମୁଁ।
ଆଛା ଆଉ?
ଆଉ ମୁଁ ଖାଇଥିଲି ଭାତ ଖାଇଥିଲି ତମେ?
ମୁଁ ବିସ୍କିଟ୍ ଖାଇଛି।
ଆଉ ରଜ କେମିତି କଟିଲା?
ରାଜ?
ହୁଁ
ହଁ ଆମର ଏଇଠି ଦୁଇ କିଲୋମିଟର ପାଖରେ ହେଇଥିଲା ଗୋଟେ ରଜ ମହୋତ୍ସବ ହେଲେ ଆମେ ଯାଇନୁୁ। ଥିଲୁ କେହି ଦେହ ଭଲ ନଥିଲା ତ ସେଥିପାଇଁ କେହି ଯାଇନଥିଲୁ ଆଉ।
ଓହୋ ମୋର ବି ତ ଦେହ ଭଲ ନଥିଲା ରଜରେ।
ଓହୋ ହସ୍ପିଟାଲ ଯାଇଥିଲେ?
ନାଇଁ ଏମିତି ମେଡିସିନ ଆଣିକି ଖାଇଥିଲି ଆଉ।
ଓହୋ।
ଆପଣ?
ହଁ ନା ମେଡିସିନ ନହିଁ ଖାଇନି ମୁଁ।
ଆଛା ଆଉ ରୋଷେଇ କଣ ହେଇଛି ଆଜି?
ଭାତ ଡାଲମା ଚିକେନ ଆଉ ଖଟା।
ଭେଜ ର ନନଭେଜ୍ ଭେଜ ଭେଜ ନନଭେଜ୍ ମିଶିକି।
ହଁ। ଆଉ କଣ କଣ ରୋଷେଇ କରିଛନ୍ତି?
ମୁଁ ତ ମାଛ ରୋଷେଇ କରି ଛି। ଆଉ ଗାଁ ଟା କୁଆଡେ?
ଗାଁ ଆମର ଏଇଠୁ ପଇଁତିରିଶ କିଲୋମିଟର ହବ।
ହୁଁ ହୁଁ ଏବେ କୋଉଠି ରହୁଛନ୍ତି?
ଏବେ ଆମ ଡିଷ୍ଟ୍ରିକରେ ଆଉ।
ପଢା ପଢି କଣ କରୁଛନ୍ତି?
ପ୍ଲାସ ଥ୍ରୀ ସେକେଣ୍ଡ ଇୟର।
ଆଉ କମ୍ପ୍ୟୁଟର
ହଁ କମ୍ପୁଟର କ୍ଲାସ ବି ଯାଉଛୁ କିନ୍ତୁ ଏବେ ଟିକେ ଛୁଟି ଅଛି ତ ସେଥିପାଇଁ ଆଉ ଯାଇନୁ। ଆଉ ଆଗକୁ ପରୀକ୍ଷା ବି ଆସୁଛି ତ ଯାଇନୁ ଆଉ ସରିଲେ ଏକା ବେଳେ ଯିବୁ।
କୋଉ ଆଛା ଆଛା। କଣ ଆର୍ଟସ୍ ନା ସାଇନ୍ସ ନା କମର୍ସ?
ଆର୍ଟ୍ସ୍।
ଆଉ ସେପଟ କଣ ଫେମସ୍?
କହିଲେ ଫେମସ୍ ଆମର ର ରସାବଳି ଫେମସ। ସାଲେପୁର ସାଲେପୁର ରସାବଳି।
ଓହୋ ରସାବଳୀ କେମିତି ତିଆରି ହୁଏ?
ସେଟା କରନ୍ତି ସେମିତି ଅ ଛେନା ରେ।
ଆପଣଙ୍କୁ କରି ଆସିଛି?
ହଁ ଆସେ।
ତ ପ୍ରଣାଳୀ ଟା ମତେ ଟିକେ ବି କୁହନ୍ତୁ ମୁଁ ବି କେବେ ଘରକୁ ଗଲେ କରିବି?
ଆଚ୍ଛା ଯେମିତି ମିଠା ଫିଠା ସେମିତି କରନ୍ତି ସେମିତି ହବ।
ମତେ ଏ ମିଠା ବି କରି ଆସିନି।
ଉଁ ମିଠା ମାନେ ଗୋଲାପଜାମୁନ ହରିକା ଯେମିତି କରନ୍ତି ତାର ବି ସବୁ ମିଳୁଛି ନା ପାଉଡର ହେରିକା ଆଣିକିନା ତାକୁ ଚକୁଡିକିନା କ୍ଷୀର ପ ପକେଇକିନା ତାଥରେ ସେଇଟା ଗୋଲ ଗୋଲ କରି ଛାଣିକି ତା ପଣି ଶିରାରେ ପକେଇବେ। ସିରାରେ ପକେଇ ସାରିଲା ପରେ ତାକୁ ଗୋଟେ ଦିନ ରଖିବେ ତାପର ଦିନ ଖାଇବେ। ଗୋଲାପ ଜାମୁନ ପାଉଡର ମିଳୁଛି ହଁ ମୁଁ ବହୁତ ଥର କରିଛି।
ଓହୋ। ଆଉ ରଜରେ ଗାଁକୁ ହଁ ଯିବି ଆଉ ଆପଣ ଯବେ ଡାକିବେ ଯିବି।
ଆଚ୍ଛା ଏବେ ତାହେଲେ ଆସନ୍ତୁ
ଏବେ ଆଉ ତ ଯାଇପାରିବିନି ନା ଯେହେତୁ ପରୀକ୍ଷା ଅଛି।
ହୁଁ ହୁଁ ଏକଜାମ କେବେ?
ପଚିଶ ରେ ଅଛି।
ଏଇ ପଚିଶ?
ହଁ।
ହୁଁ ହୁଁ। କଲେଜ ଖୋଲିଲାଣି ଆପଣଙ୍କ?
ହଁ କଲେଜ ଖୋଲିଗଲାଣି। ଏକ୍ଜାମ ଅଛି ଵଲେ ହେଲେ କେହି ଯାଉନାହାନ୍ତି।
ଘରେ ପଢାପଢି କରୁଛ ନା?
ହଁ ଚାଲିଛି ସେମିତି ଆଉ। ନହେଲେ ଆମ କଲେଜରେ ଖାଲି ବ୍ୟାକ ଲଗେଇ ଦଉଛନ୍ତି।
ହୁଁ। ଆଉ ଆଗକୁ କଣ ପ୍ଲାନିଂ ଅଛି ଜବ ଫବ?
ଗ୍ରାଜୁଏସନ ସରୁ ତାପରେ ଦେଖିବା ଆଉ ଆଗ ତ କିଛି ପ୍ଲାନିଂ କଲେ ହବନି ନା।
ହୁଁ ହୁଁ। ଆଉ କଣ କୁହନ୍ତୁ?
ସେଆଡେ ଦଶହରା ହୁଏନି?
ହୁଁ ଦଶହରା ବହୁତ ବଢିଆ ହୁଏ ଦଶହରା କୁ ଆସନ୍ତୁ।
ହଉ ଆପଣ ଯେବେ ଡାକିବେ ମୁଁ ଯିବି ଦଶହରାକୁ ଆଉ।
ହୁଁ ଆଉ ଏବେ ଆସନ୍ତୁ ଦଶହରା ଆଗକୁ ଆସୁଛି ଆଗକୁ। ଆସିବେ ଆପଣ ପରୀକ୍ଷା ଫରୀକ୍ଷା ସରୁ ଆଉ।
ହଉ ଆପଣ ବୁଲେଇକି ଦେଖେଇଦେବେ।
ହୁଁ ହୁଁ ସିଓର ସିଓର।
ଆଉଁ।
ଆଉ କଣ କୁହନ୍ତୁ? ଆଉ ଘରକୁ ଫୋନ ଫୋନ କରୁନାହାନ୍ତି। କଣ କହିଲେ? ଆପଣଙ୍କର ସେଆଡେ କଣ ଫେମସ?
ଆମର ଢେଙ୍କାନାଳ ପ୍ରସିଦ୍ଧ ବରା।
ବରା ନାଁ ବରା ନେଇକି ଆସିବି ଆଉ।
ମୁଁ ଯେବେ ଯିବି ନେଇକି ଯିବି।
ଆଚ୍ଛା।
ଆଉ ଆମର ଲକ୍ଷ୍ମୀ ପୂଜା ବି ବହୁତ ଫେମସ। ଲକ୍ଷ୍ମୀ ପୂଜା କେବେ ଦେଖି ଆସିବେ ମୁଁ ବୁଲେଇକି ଦେଖାଇ ଦେବି।
ଓ ହୋ ଆପଣ ଆସିବେ ଯିବ ଆଉ।
ହଉ ହଉ ଆପଣ ଆସିଲେ ହେଲା।
ମୁଁ ବି କେବେ ଯାଇନି ଦେଖିନି ଢେଙ୍କାନାଳ ଯାଇନି?
ଓ ହୋ।
ଯାଇଥିଲି ଛୋଟ ବଳେ ଥରେ ହେଲେ ମାନେ କିଛି ଏମିତି ଫକ୍ସନ ରେ ଯାଇନି। ଏମିତି ଗୋଟେ ଯାଇଥିଲି ନର୍ମାଲ।
ହ ହ ଉଁ ହୁଁ ଆଉ ଏବେ କଣ କରୁଥିଲେ?
ଏବେ ଏଇ ସଫା ସଫି ଚାଲିଚି ଗାଧେଇନି ଗାଧେଇବି ଆଉ।
ହେଁ ଇଏ ଲାଗୁ। ଓ ହୋ ଏବେ କଣ ଗାଧୋଉଛନ୍ତି କି? ମୋ ପାଇଁ। ରହ ଓ ହୋ। ଏଗୁରା କଣ ଫୋନ୍ ଲଗଉନଥିଲୁ ଏଟା କଣ? ସବୁଦିନର ସବୁ ଡ୍ରେସ୍ କଁ ପମଁ ପିଠା ହଁ।
କୋଉଁ ପିଠା ଆସେ?
ଉଁ ଚକୁଳି ପିଠା ଆସିଛି ଆରିସା ପିଠା ମଣ୍ଡା ପିଠା। ସେଠୁ କାକେରା ବରା ପକୁଡି ଏତିକି ଆଉ କିଛି ଆସେନାହିଁ ତମକୁ। ହଁ ଚିକେନ ମୋତେ ଭଲସେ ଆସେ ପରା।
ମତେ ଆସେ ପୋଡପିଠା ମଣ୍ଡା ପିଠା ଆରିସା ପିଠା। ଉଁ ହୁଁ ତାପରେ ବିରଜା ଚକୁଳି। ଦହିବରା ଆସେ। ତାପରେ ହଉଛି ଆଉ କଣ ଏମିତି ସବୁ ଆଉ?
ଓହୋ ପୋଡ ପିଠା କେମିତି ହୁଏ?
ପୋଡ ପିଠା ଫାଷ୍ଟ ଚୁନାରେ ଯଦି କରୁଛନ୍ତି ଉଁ ଅରୁଆ ଚାଉଳ ଟାକୁ ଗ୍ରାଇଣ୍ଡିଙ୍ଗ କରିଦେବେ ପୁରା ପେଷ୍ଟ କରିଦେବେ ଚୁନାରେ ଫାଷ୍ଟ ତାକୁ ଟିକେ, ଧୋଇ ଦେଇକି ସେ ଚାଉଳ ଟାକୁ ଟିକେ ଶୁଖେଇଦେବେ ହେଲା ମାନେ ଖରା ଜଷ୍ଟ ଏମିତି ଫ୍ୟାନ ରେ ଟିକେ ପବନ ବାଜୁ ହାଲକା ପବନ ବାଜିଲା ପରେ ତାକୁ ତାକୁ ଗ୍ରାଇଡିଙ୍ଗ କରିଦେଇକି ଚଲେଇଦେବେ ପୁରା ଯୋଉ ମିନ୍ ମିିନ୍ କରିଦେବେ କରି ସାରିଲା ପରେ ତାକୁ ଗୋଟେ ହାଣ୍ଡି କି କଡ଼େଇ ବସେଇବେ ଗ୍ୟାସ ରେ ବସେଇଲା ପରେ ତା ଦେହରେ ସବୁ ହୁଁ ପାଣି ଦେବେ ତାପରେ ଗୁଡ ପକେଇବେ ତାପରେ ଗୁଜୁରା ସେଇ ଗୋଲମରିଚ ଯାହା ପକେଇବା କଥା ତେଜ ପତ୍ର ପକେଇ ସାରିଲା ପରେ ତାକୁ ସେଇ ଯୋଉ ଚୁନାଟାକୁ ପକେଇକି ଗୋଳେଇକି ସେଟାକୁ ଇଏ କରିଦେବେ କ କହିଲେ? ମେଲଟ୍ କରିଦେବେ ବେଶୀ ପାଣିଆ କରିବେନି। ତାପରେ ତାକୁ ଏଇଟା ଚୁଲି ରେ ଭଲ ପୋଡି ହବ। ବୁଝିପାଇଲେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।